ହ୍ୟାଲୋ।
ଗୁଡ଼୍ ଇଭିନିଂ।
ଗୁଡ଼୍ ଇଭିନିଂ।
କଣ କରୁଛନ୍ତି? ଇଭିନିଂ ଟାଇମ ଟିକେ ଏକ୍ସରସାଇଜ୍ କରିବା ପାଇଁ ଆସିଛି ଏମତି ଫିଲ୍ ଆଡେ ଆଉ। ଗରମ ତ ଯେମିତି ହଉଛି ଖରାରେ କୁଆଡେ ଯାଇ ହଉନି। ଇଭିନିଂ ଟାଇମ ରେ ଏଇଠି ଘର ବାହାରିକି ବାହାରେ ଥଣ୍ଡା ପବନ ମାରୁଛି ଭଲ ଲାଗୁଛି।
ହୁଁ- ହୁଁ- ହୁଁ- ମୁଁ ବି ମାନେ ଏପଟ ଟିକେ ଟିକେ ପବନ ହଉଛି ନା। ବାରି ପଟେ ବସିଛି ଘରେ ଜମା ବସି ହଉନି ଏତେ ରେଟ ରେ ଯୋଉ ଗରମ ହଉଛି। ସେଥିପାଇଁ ବାରିପଟ ଟିକେ ବସିଛି ଆଉ। ବର୍ଷ କଣ ଖାଇ ଭାତ ଭଜା। ଆଉ ତମେ?
ପଖାଳକୁ ଆମ୍ବ।
ହୁଁ- ହୁଁ- ହୁଁ ମତେ ଲାଗୁଛି ଆଜି ଆଜି ବୋଧେ କୋଉଠି ବର୍ଷା ହଉଛି ନା କଣ ଏପଟେ ଆମର କିଏ ମାନେ ପବନ ହଉଛି ନହେଲେ ତ ହୁଏନି ନା ପବନ କାହିଁ ହୁଏ? ସେ କୋଉଠି ଗୋଟେ ମାନେ ତା ପାଖାପାଖି ଏରିଆରେ ପବନ ହୁଏ।
ତାହେଲେ ହୁଏ। ହୁଁ- ହୁଁ -ହୁଁ ନାଁ ଏପଟେ ବି ପାଗଟା ବି ସେ ସେମତି ମେଘୁଆ ହେଲା ଭଳିଆ ଅଛି। ନାଇଁ ବର୍ଷା ହେଲେ ଭଲ ଯୋଉ ଯୋଉ ରେଟେରେ ଗରମ ହଉଛି ବର୍ଷା ହେଲେ ହିଁ ଟିକେ ଭଲ ଲାଗୁଛି। ଶାନ୍ତି ଲାଗୁଛି ଟିକେ।
ହଁ ଠିକ୍ ଏବେ କଣ ସେ ଏଲିନ କଣ ଆସିବ ପରା ନା କଣ?
ହଁ କହୁଛନ୍ତି ତ ସେମିତି ଦେଖା ଯାଉ ଆମ କନ୍ଧମାଳ ଡିଷ୍ଟିକ୍ ଆସୁଛି ନା ନାଇଁ। ଆଉ ଠାକୁରାଣୀ ଯାତ୍ରା ହେଇଥିଲା ଫୁଲବାଣୀରେ ଯାଇଥିଲେ ନା ନାଇଁ ଦେଖି?
ହଁ ଗୋଟେ ଦିନ ହିଁ ଯାଇଥିଲି।
କେମିତି କଣ ଠାକୁର ଦର୍ଶନ କଲେ? ବୁଲାବୁଲି ମଜା
ହଁ ଠାକୁର ଦର୍ଶନ ତ ହେଲା ଫାଷ୍ଟ ଦିନ ହିଁ ଠାକୁର ଦର୍ଶନ କରିଥିଲି। ଭଲ ଲାଗିଲା। ଆଉ ଏତେ ଜୋର ଯୋଉ ଗରମ ହଉଥିଲା ନା ବେଶୀ ବୁଲି ହେଲାନି। ଆଉ ଯୋଉ ଲାଷ୍ଟ ଟାଇମ ଯାଇଥିଲି ନା ମାନେ ଲାଷ୍ଟ ଆଡକୁ। ବହୁତ ଜୋରରେ ପୁରା ମାନେ ଭିଡ ହେଇଥିଲେ। ଆଉ ହଁ- ହଁ ସେଥିପାଇଁ ଏତେ ଠିକ ସେ ବୁଲାବୁଲି ହେଇନି ମାନେ ୟା ପୂର୍ବରୁ ଯେ ଥର ହେଇଛି ସବୁ ଥର ତ ମାନେ ମୁଁ ଯାଏ ତା ତାଞ୍ଚ ଥର ବଟ ଥର ଗୋଟେ ଥର ନା କଣ ଯାଇଥିଲି?
ଆଚ୍ଛା, ଆଚ୍ଛା।
ହୁଁ, ଆଉ ଏକ୍ଜାମ ମୁଁ ବି ଅଛି ନା ଆଗକୁ ସେଥିପାଇଁ ବି ଆଉ ଯାଇଏନି କଣ ପଢା ପଢି କରିବା ପାଇଁ ବୋଲି?
ନିଜକୁ ବି ଟାଇମ୍ ଦେବାକୁ ପଡ଼ବନି।
ସେଇଆ, ସେଇଆ।
ସମୟ ଥିଲା ଯେତେବେଳେ ଆମେ ଛୋଟ ଥିଲୁ ସେତେବେଳେ ମାନେ ଯେତିକି ଯାତ୍ରା ନାଚ ଆ ଆମର ତ ଜାଣିଥିବ ଗଣିଆ ପର୍ବ ଦଣ୍ଡ ନାଚ ଥିଲେ ଛୋଟବେଳେ ଆମେ ମାନେ ଦଣ୍ଡ ନାଚ ଯେତିକି ଦିନ ହୁଏ ଆମେ ସେ
ମୁଁ ତ -ମୁଁ ତ ଯେତେଏଳେ ମୁଁ ଗାଁ ରହୁଥିଲି ହେଲା କି? ଦନ୍ ନାଚ ଦେଖି ଯୋଉ ଦିନ ମୁଁ ଆଜି ମୋର ଦନ୍ ନାଚ ହୋଉଚି ମୁଁ କାଲି ସଖାଳେ ସ୍କୁଲ ଯାଏ, ମାନେ ସଖାଳୁ ଯାଏ ମୁଁ ପୁରା ଦେଖ ମନିଙ୍ଗ ଟାଇମ୍ ରେ ସେଇ ସେଇ ଟାଇମ୍ ରେ ମନିଙ୍ଗ୍ ସ୍କୁଲ୍ ଯିବେ ନାଁ ହ୍ନାଇଁ। ତ ମୁଁ ଆଉ ସ୍କୁଲ୍ ଫୁଲ୍ କିଛି ଯାଏନି, ଦି ବସିକି ଦେଖୁଥିବି ବସିକି ଆଉ। ଉ ଗରେ ଗାଳି ଶୁଣିବି ଆଉ ହଁ ହଁ ଦନ୍ ନାଚ ଦେଖୁଚି।
ପିଲାମାନେ ଉଁ କଣ କି ନିଜର ଉପରେ କିଛି ରେସ୍ପନସିବିଲିଟି କିଛି ନଥିଲା ନା କେବଳ ସ୍କୁଲ୍ ଯାଅ ପାଠ ପଢ ଆସ ଖେଳ ମଜାମସ୍ତି କର ସେଦିନ୍ ନାଗିଲା। ଏବେ ଗୋଟେ ନିଜ୍କୁ ମାନେ ଲାଗୁଚି ଯେ ନାଇଁ। ବୟସ ଗଡ଼ିଯିବା ସହିତ ଧୀରେ ଧୀରେ କଣ ଗୋଟେ ଦି ପଇସା ଇନକମ୍ କରିକି ବାପା ମାଙ୍କୁ ବି ସାହାଯ୍ୟ କରିବା ହେଲ୍ପ କରିବା। ସେମତି କିନ୍ତୁ ସେତ୍ ସେ ଡାଇମ୍ ସ୍କୁଲ ବେଳ ଟାଇମ୍ ଟା ଗୋଟେ ମଜାମସ୍ତି ଥିଲା ସାଙ୍ଗ ସହିତ ଖାଲି ମାନେକ୍ ସେତେବେଳେ ଖରା କଣ, ବର୍ଷା କଣ, ଶୀତ କଣ କିଛି ଜଣା ପଡେନି। ସେତେବେଳେ ମାନେ ଖେଳକୁଦରେ ଏ ଏତେ ମଜାମସ୍ତି ଲାଗେ ସାଙ୍ଗ ସଇତ ମିଶିକିରି ସାଙ୍ଗ ସଇତ ଆମେ ଏମିତିକି ଆମେ ଖରା ଟାଇମ୍ ରେ ବି ଆମ୍ବ ଖାଇଆକୁ ପଳେଇବୁ। ବୋଉରକୋଳି ଖାଇଆକୁ ପଳେଇବୁ। ବର୍ଷା ହଉଥିଲେ ବି ମାନିବୁ ନାହିଁ, ଘରେ ଗାଳି ଶୁଣିଲେ ବି ଯିବୁ। ଖେଳବା ପାଇଁ ମାନେ ସେତେବେଳେ କିଛି ମାନେ ସେତେବେଳେ ନା ସେ ଖରା ବି କାଟେ ନାଇଁ, ସେ ବର୍ଷା ବି କିଛି କାଟେ ନାଇଁ କିଛି ନାହିଁ ସେ ଦିନିଷଟା ଏତେ ମଜା ଲାଗେ ସେତେବେଳେ ଯାଉ, ଛୋଟବେଳ ଲାଇଫ୍ ଟା ଗୋଟେ ଚାଇଲ୍ଡହୁଡ୍ ଟା ବୋହୁତ୍ ମଜାମସ୍ତି ଥିଲା ସେଇ ଟାଇମ୍ ରେ, ମାନେ ଭଗବାନ୍ ଯଦି ହୁଁ କୌଣସି ସୁଯୋଗ ଦିଅନ୍ତେ ବୋଲେ, ପୁଣି ଥରେ ସେ ଛୋଟ ପିଲା ହେଇଯାଆନ୍ତି ଆଉ ଥରେ।
ସତରେ ୟାର୍ ସତରେ ମାନେ କିଛି ଟେନସନ୍ ନଥିଲା କିଛି ନହିଁ, ଆରାମ୍ ସେ ପୁରା ହଁ।
ଥିଲୁ ଯେ କେବେ ବଡ ହବା ମାନେ କଣ କି ଆମେ କୁଆଡେ ଗଲେ ବାପା ମାଙ୍କ ପରମିସନ୍ ନେଉଥିଲୁ ନା। ସେତେବେଳେ ଭାବୁଥିଲୁ ଯେ ବ କେବେ ବଡ ହବା, ନିଜର ଇଚ୍ଛାରେ ଆମେ ଯୁଆଡେ ସିଆଡେ ଯାଇପାରବା, ଯାହାଇଚ୍ଛା ଖାଇ ପାରବା, ଯାହା ଇଚ୍ଛା କିଣିପାରବା କିନ୍ତୁ ବଡ ହେଲା ପରେ ଜଣା ପଡୁଛି ଯେ, ନାଇଁ ସେ ଦିନ ଟା ହିଁ ଭଲ ଥିଲା। ଏବେ ଆମ ପାଖରେ ସବୁ ଫ୍ରିଡମ୍ ଅଛି। ମାନେ ଯୁଆଡେ ଇଚ୍ଛା ସିଆଡେ ଯିବା, ଯୁଆଡେ ଇଚ୍ଛା ଖାଇବା। ପିଇବା ଯାହା ସହିତ ସାଙ୍ଗସାଥି ମଜା ମସ୍ତି ସବୁ କରବା କିନ୍ତୁ ମାନେ ଗୋଟେ ରେସ୍ପନସିବିଲିଟି ରହୁଚି ଯେ ଏମ୍ତି ମଜାମସ୍ତିରେ କେତେ ଦିନ ଆଉ ଲାଇଫ୍ ଚାଲୁ କିନ୍ତୁ ଛୋଟବେଳେ ସେ ଦିନ ନଥିଲା।
ହୁଁ ହୁଁ ହୁଁ ଠିକ୍।
ଆଉ କଣ ପଢାପଢି କଣ ପାଇଁ ପ୍ରିପ ପ୍ରିପ୍ୟାରେସନ୍ ଚାଲିଚି ଆପଣଙ୍କର?
ମୋର ଆରଆଇ ଅଛି ପା ଆଗୁକୁ ଏକ ଜୁନ୍ ରେ ମୋର ଆରାଆଇ ଅଛି। ଆରଆଇ ଏକ୍ସଜାମ୍ ଯାଇଁକି ଦେବି ଆଉ।
ହୋଉ ହୋଉ ହୋଉ ଠିକ୍ ଅଛି ଭଗବାନ୍ କରନ୍ତୁ ଏଥର ଆପଣଙ୍କର ଜବ୍ ବି ହେଇଯାଉ ବା ବାପ ମାଆ ବି ବୋହୁତ୍ ଖୁସି ହେବେ। ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ହଁ ଭଲ ଅଛନ୍ତି। ତମ ଘରେ?
ହଁ ଆମଠି ବି ସମସ୍ତେ ଭଲ ଅଛନ୍ତି। ମମିଙ୍କର ଟିକେ ବେଳେ ବେଳେ ଦେହ ଟିକେ ଖରାପ୍ ହୁଏ। ତାକୁ ଚାଲିଥିବ ଦେହ ଖରାପ୍ ଚାଲିଚି ସୁଖ ଦୁଃଖରେ ତ ଜୀବନ ଚାଲିଚି। ମାନେ ନାହିଁ ଯେ ସବୁବେଳେ ଭଲଥିବ, ମାନେ ନାଇଁ ସବୁବେଳେ ଖରାପ୍।
ସେଇଆ।
ଆଉ ଛୁଟି ସମୟରେ ଆଉ କଣ କରନ୍ତି ଆପଣ ମାନେ ବୁଲାବୁଲି କୁଆଡେ।
ଯେତେବେଳେ ମୁଁ ପୁରା ଫ୍ରି ଥାଏ ସେତେବେଳେ ତ ମାନେ
ମାନେ ଯୋଉଦିନ ମୁଁ ପଢାପଢି ଯୋଉଦିନ କରେନି ହେଲା ସେଦିନତ ମୁଁ ଘର ସଫାହିଁ କରେ ମାନେ ଶେଷଦିନ ଗୋଟେ ଦିନିହେଲା ସେସବୁ ମାନେ ହଁ ହଁ ମୁଁ ଉୁଁ ଟିକିଏ ବାହାରେ ରୁହେତ ହେଲା ସେଥିପାଇଁ ହଁ। ତ ଘର ସଫାସଫି କରେ ଆଉ ମାନେ ଟିକିଏ ଭଲ ଖାଇବା ରୋଷେଇ କରିକି ଖାଏ। ଆଗ ଏବେତ ଏକଜାମ ଅଛିନା ଆଗକୁ।
ହାବିଟି ବୋଧେ କଣ କଣ ରୋଷେଇ କରନ୍ତି ଆପଣ?
ରୋଷେଇ ମୁଁ। ମତେ ନନଭେଜ ବହୁତ ଭଲଆସେ।
ଆଚ୍ଛା ଆଚ୍ଛା।
କିନ୍ତୁ ଆଉ ସାଧାବି ଆସେ ବଟ ଏମିତି ଯୋଉ ଯୋଉଗୁଡାକି ମାନେ ଯେମିତି ପନିର ଛତୁ ପନିରଟା ମତେ ଆସେନି ମନେ
ଆଚ୍ଛା ଆଚ୍ଛା।
ହଁ ଆଉ ନହେଲେ ସବୁ ବାକି କରିଦିଏ ମୁଁ ରୋଷେଇଟା ଭଲଲାଗେ ଘର ଫର ସଫା ଭଲଲାଗେ। ସବୁ କିଛି ଘର କାମ ମତେ ବହୁତ ଭଲଲାଗେ ହଁ।
ଆଚ୍ଛା ଆଚ୍ଛା ହଉ ହଉ ଠିକଅଛି।
ହୁଁ ଆଉ ତମେ କଣ କଲ ଆଜି?
ମୁଁବି କ୍ଲାସ ଯାଏ ବେଳେ ବେଳେ କମ୍ପିଟେଟିଭ ପାଇଁ ମୋରବି ପ୍ରିପାରେସନ ଚାଲିଛି। ଆଜିତ ଛୁଟିଅଛି। ଦି ଥର ପାଇଁ କ୍ଲାସବି ଯାଇନି ଘରେଅଛି ଘରେ ରହିଲେ କଣ କୁଆଡେ ଯାଇ ହେଉନି। ଗରମ ଯେମିତି ହଉଛିବି ବାସ ଘର ଖାଅ ପିଓରେଷ୍ଟ କର ଏତେବେଳକୁ ଟିକିଏ ଯାଉଛି ଇଭିନିଂ ଟାଇମରେ ଟିକିଏ ବୁଲାବୁଲି ସାଙ୍ଗସାଥୀ ସହିତ। ନହେଲେ କିଛିନାହିଁ ବାକିତ ସବୁଦିନ ସମାନ ଯାଅ ସକାଳୁ ଉଠ। ପ୍ରିପାରେସନ ହଉ ଖାଅ ପିଉ ଯାଅ କ୍ଲାସ ଯାଅ ପାଠ ପଢ଼ାକର। ଦେଖାଯାଉ କଣ ଗୋଟେ। ଭଗବାନଙ୍କର ଆଶୀର୍ବାଦରୁ ବହୁତ ଜଲ୍ଦି କଉଠି ଗୋଟେ କଣ ହେଲେବି ଭଲଲାଗିବ। ଆଉ ବାହାରେ କୁଆଡେ ଆପଣ ବୁଲାବୁଲି କରିଛନ୍ତିନା ନାଇଁ ବାହାରକୁ। ଓଡ଼ିଶା ବାହାରକୁ କେବେ ଯାଇଛନ୍ତିନା ନାଇଁ ନାଁ ନିଜ ଡିଷ୍ଟ୍ରିକ ବାହାରକୁ। ଏମିତି କିଛି ଭିଜିଟିଙ୍ଗ ପ୍ଲେସ ତମକୁ ଯେଉଁଠିକି ଯାଇଛନ୍ତି। ହାଲୋ। ହାଲୋ। ହାଲୋ।
ଆପଣ ଯାଇଛନ୍ତି ନାଁ ନାହିଁ?
ହଁ ମୁଁ ଯାଇଛି ମାନେ ମୁଁତ ପ୍ଲସ ଟୁ ସରିକି ଗୋଟେ। ମାନେ କୋର୍ସଟେ କରିଥିଲି କମ୍ପିଟେଟିଭ ପାଇଁ ଗୋଟେ କୋର୍ସ କରିକି କମ୍ପିଟେଟିଭ ପାଇଁବି ପଢାପଢି ହଉଥିଲା କିନ୍ତୁ ଗୋଟେ। ମୁଁ ଫାର୍ମାସି କୋର୍ସ କରିକି ମୁଁବି ବାହାରକୁ ଥରେ ଯାଇଥିଲି ସେଠିବି ବର୍ଷେ ରହିଛି। ମାନେ ହାଇଦ୍ରାବାଦକୁ ଯାଇଥିଲି ସେଠି ଥିଲା ସେଠି ବହୁତ ଭଡ ଥିଲା ମେଡ଼ିସିନ ଗୋଟେ କମ୍ପାନୀଥିଲା ସେଠି ୱାର୍କପାଇଁ ଯାଇଥିଲି। ଆଉ ସେଠ ରହିଥିଲି ସେଠି ବହୁତ କିଛିବି ଶିଖି ଶିଖିଥିଲି ମେଡିସିନ ବିଷୟରେବି ବହୁତ ମାନେ ନର୍ମାଲ ଯେମିତି ଯେତିକି ଜାଣିବାର ଅଛି ଥଣ୍ଡା କାଶ। ଜ୍ଵର ଏମିତି ସେସବୁ ଜାଣିଥିଲି ତାପରେ ବହୁତ ଭଲଲାଗେ ସେଠି ଫାଷ୍ଟ ଫାଷ୍ଟ ଟିକିଏ ପ୍ରୋବ୍ଲେମ୍ସ୍ ହେଲା ମାନେ ସେଠାର ମେନ ହେଉଛି ସେ ତର ଲାଙ୍ଗୁଏଜ ଆମେ ଜାଣିନୁ ନା। ତେଲୁଗୁ ଲାଙ୍ଗୁଏଜ ସେଠି କୁହନ୍ତି ହିନ୍ଦୀରେ ପ୍ରାୟ ସମସ୍ତେ କଥା ହୁଅନ୍ତି ହିନ୍ଦୀ ତ ଅଲ ଇଣ୍ଡିଆ ଚାଲିଚି ହିନ୍ଦୀରେ ଆମେ ବୋହୁତ କଥା ହୋଉ ତାପରେ ହିନ୍ଦୀରେ କଥା ହଉ କିନ୍ତୁ ସେଠେ ସବୁ ଉଁ ତେଲୁଗୁ ଲୋକ ଯେହେତୁ ଅଛନ୍ତି ସେଠି ଟିକେ ଲାଙ୍ଗୁଏଜ ରେ ଟିକେ ପ୍ରୋବ୍ଲେମଶ୍ ହେଲା ଫାଷ୍ଟ ଫାଷ୍ଟ ତାପରେ ଆମର ଆଗରୁ ବି ସିନିୟର ଭାଇ ଗୁଡାକ ଯାଇଥିଲେ ସବୁ। ଆମ ଓଡିଶାରୁ ଯୋଉ ମାନେ କି ବୋହୁତ ହେଲ୍ପ କଲେ ସେଠେ ମାନେ କେମିତି କଣ ରହିବ କିଅଣ ଖାଇବ ପିଇବ ଏମିତି ସବୁ। ସବୁ ଭଲ ଲାଗେ ସେଥିରୁ ତାପରେ ସେଥିରୁ ଆଉ ମାନେ କଲଚର ସେଠାରୁ ବୋହୁତ ଭଲ ଲାଗେ ସେଠେ ସେଠର ଟ୍ରାଡିସନାଲ କେମତି ମାନେ ଲୋ ଲୋକମାନେ ସବୁ ମାନେ ଭଗବାନ ଟିକଏ ତାଙ୍କର ଅଧିକ ଭକ୍ତି ଥାଏ ସେଠେ। ମାନେ ସବୁବେଳେ ସେମାନେ ପୂଜା ପାଠକୁ ଟିକେ ବିଶ୍ବାାସ କରନ୍ତି। ଆଉ ଯୁଆଡ଼େ ବି ୱାର୍କକୁ ଯିବା ପୂର୍ବରୁ ଟିକେ ମାନେ ଭଗବାନ ପୂଜା କରିକି ଯାଇ ଥିବେ ତାଙ୍କର ଜାଣିଥିବ ତାଙ୍କର ବାହାର ଷ୍ଟେଟ ର କେମତି କଣ।
ହଁ ହଁ ଠିକ୍।
ସବୁ ଭଲ ଲାଗିଥାଏ ବୋହୁତ ସାଙ୍ଗସାଥି ଥିଲେ ସେଠର। ତାପରେ ଏ ଇଏ ହେଇକି ସରେଇକି ତ ଆସିକି ଜାଣିଥିବ ଲକଡାଉନ ହେଲା କରୋନା ପାଇଁ।
ଆଉ ସେଟା ହଁ କମ୍ପ୍ଲିଟ କଲନି ମାନେ ସେଟା ହଁ କ ଣ୍ଟିନିୟୁ କଁ ପାଇଁ ସ୍କିପ କଲ।
ସେଥିପାଇ ତ ଆସିଲୁ ଘରୁକୁ ତାପରେ ତ କରୋନା ହଠାତ କ ସ୍ପ୍ରେଡ ହେଇଗଲା ପୁରା। ପୁରା ୱାର୍ଲଡ ରେ ଜାଣିଥିବ ସେଟା ଭାରତ ଖାଲି ନୁହଁ ତା ପରେ ଆଉ ଯାଇ ହେଲାନି କିଛି ନାଇଁ। ରହିଗଲି ତାପରେ ଏନ୍ତିରେ ବି ମୁଁ ପ୍ଲସ ଟୁ ପରେ ହିଁ ସେଠିକି ଯାଇଥିଲି। ତାପରେ ପାଠ ପଢ଼ା ବି ଆଗକୁ ବଢ଼େଇବାର ଥିଲା ନା ସେଇଟା ପାଇଁ ପାଠ ବି ପଢ଼ା ବଢ଼େଇକି ଯାଇଥିଲି ଆଉ। ହୁଁ।
ହୁଁ।
ଏମିତି ହେଇକି ଚାଲିଲା ଆଉ କିନ୍ତୁ ଭଲ ଲାଗେ ସେଥୁରୁ ଉଁ ମାନେ ଲୋକମାନଙ୍କର ମାନେ ବୁଝିପାରୁନାହିଁ କଥାବାର୍ତ୍ତା କିନ୍ତୁ ବୋହୁତ ମଜା ଲାଗେ ତାଙ୍କ ସହିତ ମିଶିବା ପାଇଁ। ବୁଲିବା ପାଇଁ ତାପରେ ସେଠି ବି ବୋହୁତ ଏମତି ବୁଲିବା ପ୍ଲେସ ଥିଲା ବୋହୁତ ଜାଗାରେ ଫିଲ୍ମ ଟି ଥିଲା ମନ୍ଦିର ଥିଲା ତାପରେ ପାର୍କ ଥିଲା ବୋହୁତ ବଡ ବଡ଼ ପାର୍କ। ନନ୍ଦନକାନନ ଥିଲା ଏମିତି ସବୁ ଜାଗାକୁ ବୁଲିକି ଅଭରେଜ୍ ବୋହୁତ ଭଲ ଲାଗିଥିଲା ମାନେ ଜୀବନଟା ଗୋଟେ ସ୍ମୃତି ରହିଯାଇଚି ସେ ବାହାରକୁ ଫା
ହଁ ହଁ ମୁଁ ତ ଯାଇନି ଏଯାଇ। ମୁଁ ଆମର ଖାଲି ଓଡିଶାରେ ଯେତିକି ଅଛି ମାନେ କେତେଟା ଡିଷ୍ଟ୍ରିକ୍ଟ ସେ ଜାଗା ସବୁ ବୁଲି ଦେଇଚି।
ଆଚ୍ଛା। ଆଚ୍ଛା ହଁ ହଁ ହୋଉ ଠିକ୍ ଅଛି। ହେଲା ପରେ
ହଁ ଜବ ହେଲା ପରେ ତ ଫ୍ୟାମିଲିକୁ ନେଇ କି ଯିବାର ପ୍ଲାନିଂ ଅଛି ହୁଁ।
ହୋଉ ସିଷ୍ଟର ବୋହୁତ ଖୁସି ଲାଗଲା। ତମ ସହି କଥା ହେଇକି ଧନ୍ୟବାଦ ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ ଥ୍ୟାଙ୍କ ୟୁ।
ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ।